ହଁ ହାଲୋ।
କଣ କରୁଛ?
ଏଇ ରୁଟି କରୁଚି ତମେ କଣ କରୁଚ? ହଁ ଆମର ଶୀଘ୍ର ହୁଏ ମ ଆଜି ଡେରି ହେଲାଣି।
ଓହୋ।
ଆହୁରି ଶୀଘ୍ର ହୁଏ।
ଓ ହୋ।
ଆଜି ମୋ ଝିଆରୀଟା ଆସିଥିଲା ତ ଆଉ ମୁଁ କିଇଲି ଆଜି ବନ୍ଧୁ ଆସିଥିଲେ ତ
ଅ ହୋ।
ସେ ସେଇଥିପାଇଁ ଡେରି ହେଇଗଲା।
ଅହୋ ନ ହେଲେ ତମର ଜଲ୍ଦି ହୋଇଯାଏ?
ଜଲଦି ଏପ୍ ଏତଳକୁ ଭାତ ହବା ଉପରେ। ରୁଟି ହେଇକି ଭାତ ହବା ଉପରେ ହୁଅନ୍ତାଣି।
ଅହ ଆଉ ଲଞ୍ଚରେ କଣ କରିଥିଲ?
ଲଞ୍ଚ ରେ ଆଜି ମାଛ ମାଛ ଭଜା। ଶାଗ ଭଜା, କାଙ୍କଡ ଭଜା ଆ-ଆଜି ପଖାଳ ଭାତ।
ଅହ।
ହୁଁ।
ଆଉ ସେଠି ପାଗ କେମିତି?
ଖାଲି ତ ଉଠଉଚି ହେଉନି ଖାଲି ଭଣ୍ଡେଇ ଦେଉଚି ଆଉ।
ଏମା ମୁଁ ଯାହାକୁ ପଚାରି ସିଏ ହିଁ କହୁଚନ୍ତି ବର୍ଷା ଉଠଉଚି ହଉନି।
ହଉନି ବା ଏବେ ଉଠେଇଥିଲା ଆଜି ଜୋରେ ଏତେ ପର୍ଯ୍ୟନ୍ତ ବିଜୁଳି ମାରୁଚି ହେଲେ ବର୍ଷା ନାହିଁ।
ଓହୋ।
ଟିକି କିି ବର୍ଷା ନାହିଁ।
ସେଆ ପା ଦେଖେଇ ଦଉଚି, ମଣିଷକୁ ଖୁସିରେ ଦଉଚି କିନ୍ତୁ ତାପରେ ହଉନି କିନ୍ତୁ।
ହଉନି। ଏତେ ଜୋରରେ ଆସୁଚି ମାନେ ତମ କହିବ ଏଇଲେ ବାତ୍ୟା ହବ ତ।
ହଁ ବା।
ସେଇଠି ଅଛ ନା ଘରକୁ ଆସିଲାଣି?
ନା ନା ମୁଁ ଅଛି।
ଓହୋ ଘର ଆଡେ ବର୍ଷା ହେଇଚି ନା ହେଇନି?
କହୁଚି ପା ଝିଅ ମେଘ ଦେଖେଇଲା ଦେଖିଲା ବେଳକୁ କୁଆଡେ ଗଲା ହରି ଘଡ଼ଘଡ଼ି ଫଡ଼ଘଡ଼ି ହେଲା ଦେଖିଲା ବେଳକୁ ମେଘ ହିଁ ନାହିଁ।
କୁଆଡେ କୁଆଡେ ଫୋନ କରୁନ, କୁଆଡେ ନାଇଁ ଏବେ କେତେ ଦି ଚାରି ଜଣଙ୍କ ସହିତ କଥା ହଉ ଥିଲି ନାଇଁ ବର୍ଷା ନାହିଁ।
ହଁ ପା ମତେ ବି କହୁଥିଲେ, କହିଲେ ବର୍ଷା ଦେଖଉଚି କିନ୍ତୁ ହଉନି।
ହଉନି ଭଣ୍ଡେଇ ଦଉଚି ଆଉ।
ହଁ ହଁ ଲୋକଙ୍କୁ ଫାଷ୍ଟ ଖୁସି କରେଇଦଉଚି ଆଉ।
ହଁ ହଁ।
ଏ
ହଁ ଯାଇ ସାରିଲିଣି ସେ ଗଲା ପରେ ଏଇ ମୋର ଏଲାର୍ଜି ହେଇଯାଇଚି ଯେ ହାତ ଫାତ ସବୁ ଫୁଲି ଯାଇଚି।
କେନ୍ତି କୋଉ ଖାଇବାରେ ନା କୋଉଥିରେ?
ଏଇ ବା ମୁଁ ଖାଇଦେଲି କଣ କହିଲ ମୋ ଦାନ୍ତ ପାଇଁ ଆଣିଥିଲି ମେଡିସିନ ମୋ ଦାନ୍ତରୁ ଟିକେ ଟିକେ ବ୍ଲଡ ପଡୁଚି ବୋଲି ମେଡିସିନ ଆଣିଥିଲି ମୁଁ ସେଇ ଟ୍ୟାବଲେଟା କାଲି ରାତି ଖାଇଥିଲି ଖାଇଲା ପର ଠୁ ଘଣ୍ଟେ ଖଣ୍ଡେ ଯାଇଚି ତ ରାତି ଏତେ ଜୋରେ କୁଣ୍ଡେଇ ହେଲା ହାତ ଗୋଡ ଏ ଯୋଉ ଓଠ। ଆଉ ଓଠ ଟା ମୁଁ ଡରିକି କୁଣ୍ଡେଇଲିଣନି ମୁଁ କହିଲି ହନୁ ଭଳିଆ ଦେଖାଯିବ ଫୁଲିଯିବ। ଏ ଗୋଡ ହାତ ସମ୍ଭାଳି ହେଲା ନାଇଁ କୁଣ୍ଡେଇ ଦେଇଚି ଯେ ସ ପୁରା ଫୁଲିକି ବଥା ହେଇଯାଇଚି ସବୁ।
ଓହୋ ଏ ମେଡିସିନ ମେଡିକାଲରେ ଦେଖେଇଲ?
ଏ ଯୋଉ ଡକ୍ଟର କୁ ଫୋନ କରିଥିଲେ ଯେ ସେ କହିଲେ ଏଭିଲି ଯୋଉ ଟ୍ୟାବଲେଟ ନୁହଁ କୁଣ୍ଡେଇ ହେବା ପାଇଁ
ହଁ ହଁ ହଁ।
ହଁ ସେଇଟା କହିଲେ ଆଣିକି ଦିଅ କମିବ। ସେ କମିଲେ କଣ ହେଲା କୁଣ୍ଡେଇ ହବାଟା ସିନା କମିଗଲା କିନ୍ତୁ କାଲିଠୁ ଯୋଉ ଫୁଲି ଯାଇଚି ହାତ ବ ଥା ହେଇଯାଇଚି ଯୋଉ ରେଟ ରେ କୁଣ୍ଡେଇଥିଲି ହଁ ହଁ ପୁରା ପଚା ପଡିଗଲା। ଭଳିଆ ହେଇଚି।
ଓ ମୋ ମାଇଙ୍କର ବି ଏମିତି ଆ ଚି ବହେ ସେ କଣ ଗାଲ କୁଣ୍ଡେଇ ହେଲା ଗାଲରୁ ଷ୍ଟାର୍ଟ ହେଲା ପୁଣି ସେମିତି ଗୋଡ଼ ହାତ କୁଣ୍ଡେଇ ହେଲା ମେଡ଼ିସିନ ତ ଦେଇଚୁ ଏବେ। ଦେଖି କଣ ହଉଚି। ଗା ଗାଲରା କ କମି ଗଲାଣି ଖାଲି ହାତ ଗୋଡ ର ଅଛି।
ମୋର କମିନି କମି କୁଣ୍ଡେଇ ହଉନି କିନ୍ତୁ ଯୋଉ ପଚା ପଡି ଯାଇଚି ପୁରା ଫୁଲିକି ରହିଚି ହାତ ଆଉ। ବଥା ହେଇଯାଇଚି ପୁରା।
ଓ। ହପା ତାଙ୍କର ବି କଣ ଏମିତି ମନକୁ ଗାଲ ମୁହଁରା ହେଲେ ଦେଖୁନା କେମତି ଯାହେଲେ ଯଦିସି କାନ୍ଦ ଲାଗିବ।
ହୋ ହୋ ଯୁଆଡେ ଯାହା ହଉଛି ପଛେ ହୋଉ।
ହଁ ହଁ ବା ଗୋବା ମାଇଁ ଗଲେ ମୋର ମୁହଁ ଟା କମି ବି ଯୋଉ ବାହାଘର ଅଛି ହାତ ଘୋଡ଼ ଯାହା ହୋଉଚି ଆଉ ଯାଉ ମୋ
ଯେ ଏଭିଲି ଆଣିକି ଖାଇଲେନି।
ହଁ ହଁ ମେଡିସିନ ହଁ ମେଡିସିନ ଆଣି ଖାଇଲେ ଯେ ଏବେ ଟିକେ କମିଚି।
ଓହୋ।
କମିଚିତ ଦେଖିଆ ପୁଣି ଯଦି
କମିଲେ କଣ ହବ ଯୋଉ ଜାଗା ଟା ସେ କୁଣ୍ଡେଇଚନ୍ତି ସେଇ ଜାଗା ପୁରା ଦରଜ ହେଇଯିବ।
ହଁ ପା ତାଙ୍କ ଗାଲ ପୁର ଫୁଲି ଗଲା ସେ ପା କାନ୍ଦି ପକେଇଲେ କହିଲେ କଣ ଏମିତି ହେଲା ସେମିତି ଦେଖିଲୁ ମୁ କହିଲି ମେଡ଼ିସିନ ଖାଅ। ଦେଖିଆ କଣ ହବ ଆଲବେରା ଜେଲ୍ ହେରିକା ସବୁ ମାଇଲେ ହେଟୁ ମନକୁ ତାଙ୍କର ଆଲାର୍ଜି ଫାଲାର୍ଜି କିଛି ହେଲାନି ମନୁ କୁ ଏନ୍ତି କଣ ହେଲା।
ହୁଏ ମୋର ଅଛି ଏଇ ଦୋଶଟା ଆଗରୁ। ଆଉ ମୁଁ ଜାଣିନଥିଲି ଏମିତି ହବ। ଏଇ ଟାବ୍‌ଲେଟ ଟା ଖାଇଲେ ଏମିତି ହବ ବୋଲି। ଖାଇ ଦେଇଥିଲି ତ ଆଉ। ରାତି ସାରା ମୁଁ ସେ ହୁଁ ହୁଁ। ସେଠି କୁଣ୍ଡେଇ ହଉଛି ଆଉ।
ଓହୋ।
ଏବେ ବି କୁଣ୍ଡେଇ ହଉଛି ଟିକେ ଟିକେ।
ହୁଁ ଏବେ ମେଡିସିନ ଟା ଖାଇଛୁ ନା ଟିକେ
ସକାଳୁ ମେଡ଼ିସିନ ଖାଇଲିଣି, ସେ ପୁଣି କହିଛି ରାତି ଗୋଟେ ଖାଇବା ପାଇଁ। ଦିନରେ ଦିଟା। ହ ଏବେ କଣ ଖାଇଛ?
ଏବେ କି ଏବେ ଗୁପ୍ ଚୁପ୍ ଖାଇଥିଲି। ଏଇନା କେକ୍ ବସିକି ଖାଉଛି।
ଓହୋ।
ହଁ।
ଉଁ ଉଁ।
ନା ମୋ ଭଉଣୀ ଏଇନେ କହିଲାଣି ମୋମୋ ଖାଇବା।
ହଁ ଯାଅ ଖାଇଦେଇକି ଆସିବା। ଆଜି ତ ବାର ଅଛି ଆଉ।
ଆଜି ଭଲ ବାର ଅଛି।
ବାର ନଥିଲେ ବି ମୋମୋଟା ଭେଜ୍‌ରେ ଖାଇପାରିବ ଆଉ ସେଥିରେ କିଛି
ହଁ ଭେଜ ଖାଇଦୋଉଛି, ନନ୍ ଭେଜ୍ ଟିକେ ଅଧିକ ଭଲ ଲାଗେ।
ଭଲ ଲାଗିବ ଆଉ। ମୋର ଆଜି ସଣ୍ଡେ, ମୁଁ ଖାଏନି।
ଓ ଖାଉନା ମୋ ଭାଉଜ ସେମିତି ଅଭିଆରି ଥିଲେ ହେଲା। ରବାର ତାଙ୍କର ଖାଆନ୍ତିନି। ତାଙ୍କର କେହି ଯେତେବେଳେ ବାହା ହେଲେ ବୋ କୁ ଆମ ମା କ ଅଭିଆରୀ ଥିଲାବେଳେ ମ ମା କହିଲା ଝିଅ ଆମର ସବୁ ରବିବାରେ ଖାଇଦେବୁ। ଖାଇବୁ, ଆଉ ତୁ ଆଶା କରିକି ତୁ ଅନେଇଥିବୁ କି ତୁ ଖାଇଦେ। କହିଲେ ନା ନା ଖାଇବିନି, ମୁଁ ଏମିତି ଆଶା ମୋର ହେବନି। ଏମିତି କହିଲେ। ଏ ବୋପା, ବାହାଘର ସଇଲା ହେଲା ପରେ ଯେତେବେଳେ ଆଇଁଷ ହେଲା ସିଏ ଆଉ ରହିପାରିଲା।
ଖାଇଦେଲେ।
ହଁ ବା, ମା କହିଲେ, ମା ଆଉ ଖାଇବି ମାଆ କହିଲେ ହଁ ମୋ ମା ପାଟି ରୁ ହଁ ବାହାରନି ବୋପା ଯିଏ ମିତି ଖାଇଲେ ଯେମିତି କହେ ବର୍ଷେ ହେଲା ଖାଇନାହାନ୍ତି।
ହ ହ
ନା କଇଲା ତୁ ତ କରୁଥିଲୁ, ମୁଁ କହୁଛି ଖାଇଦେ ବୋଲି କାହିଁ ଏମିତି ହଉଥିଲୁ। ମୋ ମା କହିଲା ମୁଁ ଆଉ ରହିପାରିଲିନି ଆଉ ହେମତି କହିବେ।
ଇଚ୍ଛା ଥିବ ଖାଇବାକୁ ସେ ରହିପାରିବେନି।
ଏ ହଁ ହେ ତାଙ୍କ ମାଆ କହିଲେ, ତାଙ୍କ ମା କହିଲେ ଆମ ଆମ ଘରେ ବି ସେମିତି ଆଇଁଷ ହଉଥିଲା। ଏତେ କଙ୍କଡା ତା କେନ୍ଦ୍ରାପଡା ଦେଖୁନ ଆ, ଯୋଉ କଙ୍ଗଡା ଚିଙ୍ଗୁଡି ପୁରା ଫେମ ସ ଶେଣେ ବହୁତ ମିଳୁଚି ଶସ୍ତାରେ। ହଁ, ସେ କହିଲେ ହେଣେ ତ ମିଳୁଥିଲା ତୁ ଖାଉନଥିଲୁ ତ ଶାଶୁ ଘରକୁ ଯାଇ କଣ ଖାଇଦେଲୁ। କହୁଚି ଆମ ଶାଶୁଘରେ ଖାଇବିନି ମୋ ଶାଶୁ ଘରେ ସବୁ ଯେ ରହିବି ସବୁଦିନ ରବିବାର କରିଥିବେ ତୋ ଆଶା ହବନି ମୋ ଶାଶୁ ତ କହିଲେ ଖା ବୋଲି ତୁ ତୋର କଣ ଖାଉଛି। ଏମିତି କହୁଛି।
ହଁ ଆ ଶାଶୁଘର ଟା ସବୁଦିନିଆ ଆଉ ବାପ ଘରେ ହଁ ରହିଥିଲେ କିଛି ବର୍ଷ ପଳେଇ ଆସି ହେଲେ। ସେ ଦେଖିଲେ ଏଇଠି ଜୀବନ ସାରା ରହିବାକୁ ପଡିବ ଆଉ। ନ ଖାଇଲେ ହବନି ଆଉ।
ହଁ, ଏ ସିମ୍ ଟା ରଖିଥିବେ। ମୁଁ ପା ଆଜି କଙ୍କଡ଼ା ଖାଇ ମୋ ହାତ ଖଣ୍ଡିଆ ହେଇଯାଇଛି। ମୋ ଜୀଭରୁ ଫାଳେ ପଳେଇଛି।
କଙ୍କଡା ଖାଇକି
ସେ ଏଡେ ଏଡେ ଆ ଥିଲି ଗୋଡ ଯେ ମୋ ହାତରୁ ଖଣ୍ଡିଆ ହେଇଗଲା ମୁଁ ଭାବିଲି ଦାନ୍ତ ରହିବ। ଦାନ ତ୍ର କଲାବେଳକୁ ଦାନ୍ତ ଜୀଭରୁ ଖଣ୍ଡେ ପଳେଇଲା।
ଓ ହୋ, ହୁଁ, ଉଁ,
ନା ଚାଲ ଟାଇମ୍ ହେଇନି।
ଆମ ଘରେ ସମସ୍ତେ ଖାଆନ୍ତି ସନଣ୍ଡେ ରେ। ମୁଁ ଖାଇଚି ବା ଏବେ ଉ
ଓ ହୋ, ଓ ହୋ।
ହଁ ଝିଅ ଟା ଭାତ ବେଶୀ ଟାଇମ୍ ଖାଉନି ତ ଟିକେ ଗ୍ରୋଥ୍ ହେଇଗଲାଣି। ଝିଅ କଣ ଟେନ୍ କ୍ଲାସ୍ ରେ ପଢୁଚି?
ଓହୋ! ଟେନ୍ଥ ହେଲା ତାର ନା? ଏବେ କଣ କରୁଚୁ ବସିଚି ନା ପଢୁଚି? ଓହୋ! ଟିଉସନ୍ ଟିଉସନ୍ ଯାଉଚି?
ଟିଉସନ ବା ଗୋଟେ ଟାଇମ୍ ସଖାଳିଆ କେବଳ। ହୁଁ, ଏବେ ଘରେ ବସିକି ପଢୁଛି।
ହଁ, ହଁ।
ତାଙ୍କ ସାର୍ ଙ୍କର ବି ଚାକିରି ହେଇଗଲାଣି। ସେ ପଳେଇବେ ଆଉ ଦି ଚାରି ଦିନ ଟିଉସନ୍ କରିବେ।
ହଁ ତୋମେ ଆଗତରା ଟିଉସନ ବୁଝି ଦେଇଥା ଆଉ କୋଉଟେ।
ଆଉ କୋଉଠି ତା ମାମୁଁ ଘରକୁ ପଳେଇବ କହୁଛି। କହିଲା ମୁଁ ମାମୁଁ ଘରେ ରହିକି ପଢ଼ିବି।
ନାଇ ଟେନ୍ଥ ନା ପୁଣି ଅସୁ
ହଁ ଅସୁବିଧା ହବ ସେଇଥିପାଇଁ କହୁଚି ମାମୁଁ ଘ ରେ ଯାଇକି ଛଅ ମାସ ଖଣ୍ଡେ ଆଉ ରହିକି ପଢିକି ଆସିକି ଏଇଠି ପରୀକ୍ଷା ଦବ ଆଉ।
ହଁ ଯଦି ସେମିତି ହଉଛି ତାର ପଠେଇ ଦିଅ ସେଠି ସେ ପଢିବ ତାର।
ହଁ ହଁ ସେଟି ଆମର ଭଲ ମାନେ ଟିକେ ଭଲ ଗାଇଡ୍ କରିବେ ସମସ୍ତେ ପଢିବା ପାଇଁ। ଏଠି ହେଲେ ମାନୁନି ଏକୁଟିଆ ମୋତେ ଟିକେ ଡରେ ଏଠି ଆଉ କାହାକୁ ଡରେନି। ଆଉ ତା ବାବାଙ୍କୁ ତ ଟୋଟାଲି ଡରେନି। ସେଟି ତା ମାମୁଁଙ୍କୁ ଡରିବ। ତା ଆଇକୁ ଡରିବ। ଆମ ଟିକେ ବେଶୀ ମାନେ ପାଠଟାକୁ ଗୁରୁତ୍ୱ ଦିଅନ୍ତି ହେଲା।
ଓହୋ ଆ, ମୋ ବା ଆମର ବି ସେମତି।
ସେ ସେଇଥିପାଇଁ ଗଲେ ସେଠି ହଲି ଚଲି ପାରିବନି।
ହଁ ବା।
ସେଇଠିକି ମୁଁ ସେଇଥିପାଇଁ କହୁଚି ହଁ ଯାଉ ସିଏ।
ହଁ ସେମିତି ଅସ ଯାଉସ ଭଲ ପଡିବ ଏଟା ଷ୍ଟ୍ରିଟ୍ ଟା।
ଟେଂଥ ଟା ସେଇଭଳିଆ ପରିବେଶରେ ରହିବା ଦରକାର।
ହଁ ହଁ। ଟେଂଥ ଟ୍ୱଏଲଥ ଏଇରାଭାରି ଡେଞ୍ଜର।
ହଁ ହ।
ହୁଁ।
ଏଇଟା ତ ମୂଳ ଦୁଆ ଟା ଆଉ ଏଇଟା ଟିକେ ଷ୍ଟ୍ରଙ୍ଗ ହେଲେ ହେଲା ଆଉ।
ଦିଟା ଡେଂଇଗଲେ ବୋପା ସଲା ଗୋଟେ କାଳ ଯିବ। ।
ଆଜି ରାତି ପୁଣି କଣ ଖାଇବ ଭାତ ନା ରୁଟି?
ରାତିରେ?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
ରୁଟି ମୁଁ ଖାଏ କଣ କରିବି ଭାତ ଆଜି ଭାତ ଖାଇବୁ ବୋଧେ? ନା ଆଜି ଆଇଁସ ବାରଟା। କାଲି ତ ସୁଖା ରୁଟି ଗୁଡା ଖାଇକି । ଖାଲି ମୁ ଗୋଟେ ରୁଟେ ଖାଇଚି ସେ ମତେ ସେତେ ବେଳୁ କହୁଛି।
ମତେ ସବୁଦିନ ରୁଟି ଆଉ।
ଓ ଏ ସବୁଦିନେ ନା ଆମ ଘରେ ବି ଆମ ସବୁଦିନ। ଖାଲି ମାମୁଁ ଘରୁ ଆଇଲାଠୁ ଭାତ ଖାଉଛି। ମଁ ମାମୁଁ ର ଖାନ୍ତି ନା ହଁ ସେପେଇଁ ମୁ ଏଠି ଭା ତୁ ଖାଉନୁ ନା।
ହେଇ ଗଲେ ସେଇଟା ଆଡଜଷ୍ଟ କରିବା ଆଉ କଣ କରିବା?
। କଲ୍ ଆଲାଣି ମୁଁ ରଖୁଛି ଆପଣଙ୍କୁ ପଛେ ଫୋନ୍ କରିବି ହଉ ହଉ।